ଶୁଭରାତ୍ରି ସାନ ଭଉଣୀ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କଣ କରୁଛନ୍ତି? ଆ କଣ କରୁଛନ୍ତି? ବସଛନ୍ତି । ଆଉ ଆପଣଙ୍କ ଆଡେ ଗୁଳୁ ଗୁଳି ଆଜି କେମିତି ହଉଛି?
ଗୁଳୁଗୁଳି କଥା ଆଉ ଆପଣ କାହିଁହୁଛନ୍ତି ଯୋଉ ଗୁଳୁଗୁଳି ହଉଛି ଦେହ ହାତ ପୋଡି ପକଉଛି । ସେଥିପାଇଁ ତ ଆମେ ପଙ୍ଖା ଆଗରେ ସବୁବେଳେ ବସୁଛେ ଆଉ କଣ କରିବା।
ଆଜ୍ଞା ଆଉ ପ୍ରାକୃତିକ ପବନ ଆପଣଙ୍କ ସେଠି ଦଉନହିଁ? ମାନେ ପ୍ରାକୃତି
ପ୍ରାକୃତିକ ପବନ ଦଉଥିଲା ଚାରିଟା ବେଳେ ଟିକେ ଏବେ କାହିଁ ନିରବତା ରକ୍ଷା କରିଛନ୍ତି ଗଛ ଫଛ
ଆଉ
ଆଉସ ବର୍ଷା ଦି ତିନି ଦିନ ତଳେ ହଉ ଏବେ ଟିକେ ଟିକେ ଏବେ ଏବେ ଗୁଳୁ ଗୁଳି ଟିକେ ହଉଛି ଆଉ। ବର୍ଷା ହଉଥିଲା ଥଣ୍ଡା ପଡିୁଥିଲା ଲୋକମା
ଆଜ୍ଞା।
ଭଲ ଲାଗୁଥିଲା ଏ ଯୋଉ ଗୁଳୁଗୁଳି ପାଇଁ ବହୁତ ଲୋକ ଅସୁବିଧାରେ ବି ସମ୍ମୁଖୀନ ହଉଛନ୍ତି ।
ରେ ଅଛି ମାନେ ପାଣିପାଗରେ ଅଛି ଆଜି ବର୍ଷା ହବାର ଅଛି ତେଣିକି ଦେଖାଯାଉ କଣ ହବ ଆଉ ଟିକେ ବର୍ଷା ହେଲେ ମାନେ ଥଣ୍ଡା ପଡନ୍ତା।
ଆଜ୍ଞା ଆପଣ ଠିକ କଥା କହିଛନ୍ତି ଆଉ ଘରେ ସବୁ ତିଙ୍କ ଦେହ ପା ଭଲ ଅଛି?
ହଁ ସେମିତି ସବୁ ଦେହ ପା ଭଲ ଅଛି ବୋଉଙ୍କ ଦେହ ଟା ଖରାପ ରହୁଚି।
ଆପଣଙ୍କ ବୋଉଙ୍କର କଣ ହେଇଛି କି?
ତାଙ୍କର ମାନେ କହିବାକୁ ଗଲେ ତାଙ୍କର ଅଁ ମୁଣ୍ଡରୁ ଧରିଚି ଶିର ମାନେ ମାନେ ଗୋଡର ପାଦ ତଳର ଶିର ଜାଙ୍କେ ସେ ତାର ଏ ସବୁ ମାନେ ଦେହ ଟା ମାନେ ଉଇକ୍ ହେଇଗଲେ ହଁ ସେ ସବୁ ନରର୍ମ ହେଇକି ମାନେ ଦେହ ସବୁ ଥରୁଚି ଗୋଟେ ସାଇଟି ବାମଙ୍କର ସାଇଟ ଟା ଟୋଟା ଟାଲ୍ ଥରୁଛି ଆଉ ଥରିଲା ଠୁ ଉଁ ଉଁ ସେଟା
ଆପଣ ଟିକେ ଡ଼ ଡାକ୍ତରଙ୍କ ସାଙ୍ଗରେ
ଡକ୍ଟ ମାନେ ହଁ ଡାକ୍ତରଙ୍କୁ ଦେଖେଇଚୁ ଡ଼କ୍ଟ ସେ ମେଡିସିନ ମାନେ ଔଷଧ ଆଣି ଖାଇଲେ କିନ୍ତୁ କୁ ମାନେ କିଛି କାମ ଦଉନି ମାନେ ଅଧିକ କ ହେଇଗଲା ନା ଯେତେବେଳେ ଧୀରେ ଧୀରେ ହେଇଥିଲା ସେତିକି ବେଳେ ଉଁ ମାନେ ଦେଖେଇ ଥିଲେ ଏତେ ବଳକୁ
ଆଜ୍ଞା ଆଜ୍ଞା ମାଙ୍କ ଦେହ ଖରାପ ହେଲେ କେତେ ଯେ କଷ୍ଟ ଲାଗୁଥିବ ସେ ଗୋଟେ ଟେ ଝିଅ ହିଁ ଜାଣିପାରିବ ଆପଣ ଟିକେ ମାଙ୍କର ବେଶୀ
କରୁନାହାନ୍ତି ଆଉ
କାମ କିଛି କରିପାରୁନାହାନ୍ତି ନାଇଁ?
ନା ସେ ତ ଗୋଟା ପୁଣି ଟୋଟାଲ ଗୋଟେ କର ସାଇଡ ଥରୁଚନ୍ତି ଆଉ କରିବେ କଣ?
ଆପଣ ଟିକେ ତାଙ୍କ ପ୍ରତି ଟିକେ ଅଧିକ ମାନେ ଘର କାମ କରିବା ସାଙ୍ଗରେ ବି ତାଙ୍କ ସେବା ବି କରୁଥିବେ ପଣ ବହୁତ ସୁ ମାନେ ଅସୁବିଧା ହଉଥିବ
ବହୁତ ଅସୁବିଧା ହଉଛି ତାଙ୍କର ବି ଖରାପ ର ରହୁଛି ତାପରେ ମୋର ବି ପ୍ରାୟ ଟାଇମ୍ ଦେହ ଅଧା ଅଧାରୁ ଅଧିକାଂଶ ସମୟ ଖରାପ ରହୁଚି।
ନାଇଁ ଟିକେ ଶରୀର ପ୍ରତି ଟିକେ ଧ୍ୟାନ ଦେବ ନା ଆଉ ଟିକେ ସ ସକାଳୁ ଉଠିକି ଆପଣ ଯୋଗ ଫୋଗ କରନ୍ତୁ ମାଆଙ୍କୁ ବି ଟିକେ ଟିକେ ଟିକେ ତାଙ୍କ ହାତ ଗୋଡ଼ ଟିକେ ଯେମିତି ହଲା ହଲି ଇଏ ଏଗୁରା ବି କରନ୍ତୁ। କଲେ ଟିକେ କେତେ ବି ଲାଭଦାୟକ ହେଇପାରିବ।
ହଁ ମୁଁ ବା
ଟ ତ ସମସ୍ତଙ୍କର ଖରାପ ଆପଣ ଜାଣିଥିବେ ମୋର ତ ପ୍ରାୟ ସବୁବେଳେ ଦେହ ପା
ଦେହ ପା କଥା କଣ କହିବା ଆମେ ତ ସବୁ ଖାଉଛେ ଆଜିକାଲି ସବୁ ସାର ଜାତୀୟ ଜିନିଷ ସେଇଗୁରା ସବୁ ମଣିଷଙ୍କୁ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା ଯୋଉ ଖାଦ୍ୟ ପାଣି ଏଗୁରା ଆମ ଶରୀର ହ ପରା ହଁ।
ହୁଁ ଆଗକାଳିଆ ଲୋକ ସେ ସେମାନେ ସବୁ ସା ସାର ଜାତୀୟ ଜିନିଷ କିଛି ଖାଉନଥିଲେ ସେମାନେ ସବୁ ଫସଲ କରୁଥିଲେ
ଆଜ୍ଞା ଏଠି ଦେଖନ୍ତୁ ଆମକୁ ଆସି ତା ମାନେ ଆମେ ତାଙ୍କ ଠାରୁ ଜନମ ହେଇକି ସିଏ କେ ଏତେ ମାନେ ମାନେ ଦୃଢ ରହୁଛନ୍ତି କାମରେ ସବୁ କାର୍ଯ୍ୟ କରୁ ଚନ୍ତି ଏଠି ଆମର ଜେଜେ ଜେଜେମା ସବୁ। କିନ୍ତୁ ଆମେ ପୁରା କେତେ ମାନେ ତାଙ୍କଠୁ ପୁରା ଇଏ ତଳକୁ ପଳେଇ ଯାଉଛେ।
ସେ ତାଙ୍କ ଆଗେରେ ଆମେ ତ ଏତିକି ମାନେ ଏଇ ଛୋ ଚବିଶ ତେଇଶି ବର୍ଷରୁ ଏମିତି ହଉଛେ ତ ଆମର ଭବିଷ୍ୟତ ତ ଆଗ
ଆଜ୍ଞା ଆଜ୍ଞା ସେ ସବୁ ଯୋଉ ଦହି ଜାଣିବା ଆଗେ ସବୁ ଚୁଡା ଦହି ମାଣ୍ଡିଆ ଯାଉ ଏ ସବୁ ଟାଇପ ର ଖାଦ୍ୟ ଏ ସବୁ ମାନେ ଯୋଉ ଖାଦ୍ୟ ଖାଉଥିଲେ। ଆମେ ଟିକେ ସେଇଗୁରା ଖା ଟିକେ କମ ଖାଉଚୁ ବୋଲି ଆମର ରକ୍ତହୀନ ତା ଦେଖା ଦଉଛି ସବୁ ଜିନିଷ
ସେମାନେ ଖି ସେମାନେ ଖିର ର ଛେନା ଦହି ସବୁ କିଛି ଖାଇଥିଲେ। ହୁଁ ତାପରେ ତାଙ୍କର ମୁଁ। ତାଙ୍କର ସେଥିପାଇଁ ତାଙ୍କ ହାଡ ମାନେ। ମାନେ। ତାଙ୍କର ଉନ୍ନତି ହଉଥିଲା ଆମେ କଣ ଆମେ ସେଗୁରା ବି ଖାଉନେ ତାପରେ ଅଧିକା। ଅଧାରୁ ଅଧିକାଂଶ ଛୁଆ ମାନେ କ୍ଷୀର ଖାଆନ୍ତିନି ମାନେ ଅ କେ
ନାଇଁ ନାଇଁ ଶୁଣନ୍ତୁ ଆପଣ ଟିକେ ଆପଣଙ୍କ। ଆଜ୍ଞା ଆଜ୍ଞା ମୁଁ ବୁଝୁଛି ଆପଣ ଯାହା କହୁଛନ୍ତି ଆପଣ ବି ଆମ। ଆପଣଙ୍କ ମା ଙ୍କର ବି ଟିକେ ଦାୟିତ୍ୱ ବେଶୀ ଅଧିକ ନେବେ ତାଙ୍କ ଦେହ ପ୍ରତି। ଟିକେ ଯତ୍ନବାନ ହେବେ ଆ ଆମ ମା ଯେମିତି ଟିକେ ଭଲ ହେଇଯାଆନ୍ତୁ।
ଆଜ୍ଞା ଆଜ୍ଞା ହଁ ମା ସି ଘରକୁ ଏବେ ଯାଇଥିଲି ମାସେ ତଳେ ଯାଇଥିଲି। ବୁଲାବୁଲି କରିକି।
ସବୁ କେମିତି ଅଛନ୍ତି ତାଙ୍କ ଜେଜେମା ଫେଜେମା ସବୁ ଭଲ ଅଛନ୍ତି ତ।
ଜେଜେମା ସେମିତି ବୁଢା ବୁଢୀ ହେଲେ ତ ସମସ୍ତେ ସେଇଆ।
ଯା ସମସ୍ତେ ଟିକେ କୁଶଳ ମଙ୍ଗଳ ଅଛନ୍ତି ଶୁଣିଲେ ଟିକେ ଭଲ ଲାଗେ। ଆମେ ବି ଗାଁ ରେ ରହୁଛୁ ଯଦି ଆମେ ସମସ୍ତଙ୍କ କଥା ଆପଣାର ଲୋକଙ୍କ କଥା ନ ବା ନ ବୁଝ ଝିବା ଆମକୁ କଣ ଭଲ ଲାଗିବ କି ନା ଆମେ ଶାନ୍ତିରେ ଟିକେ ବଞ୍ଚିପାରିବା।
ନାଇଁ ମୁଁ ଏବେ ଏ ମାସେ ତଳେ ଯାଇ ଥିଲି ଆମ ମା ଆମ ମୋ ଜେଜେ ମାଙ୍କର ଏଇ ଦି ମାସ ତଳେ ମାନେ। ମରିଛନ୍ତି ତାଙ୍କ। ଅଁ ମୋର ବି ହେଇ ପା ତାପରେ ଆମେ ବି ଏ-ଏଇନା। କୋଉ ମନ୍ଦିର ଯାଇପାରିବୁନି ନା କିଛି କରିବୁନି କାରଣ ଆମର ସା ଯୋଉ ବର୍ଷି ଯାଇନି ବର୍ଷିକିଆ ପରେ।
ଆପଣ ମନ ଦୁଃଖ କରନ୍ତୁନି ମଣିଷ ଜନମ ମାନେ ତ ମୃତ୍ୟୁ ଅ ଆଉ କେତେବେଳେ କିଏ ଯିବ ଆଉ କଣ କହିପାରିବା। ମୁଁ ଯେତେବେଳେ ମୋ ମନ ଅଛି ଛୋଟ ହେଇଥିଲି ସ୍କୁଲ ଫୁଲ ଯାଉଥିଲି ଆପଣଙ୍କ। ଜେଜେମା କୁ ମୁଁ ଦେଖୁଥିଲି ତାପରେ ସବୁ ଆମ।
ଖୀଅ ଉପରେ ବସନ୍ତି ବସିକିରି ମ ସମସ୍ତଙ୍କୁ ଡା କନ୍ତି ବି ଯାହାକୁ ଚିହ୍ନିଥାନ୍ତି ସବୁବେଳେ ସମସ୍ତଙ୍କୁ ଡାକନ୍ତି।
କୁଥିଲେ ଆଉ ଏବେ ତ ଆମ ସବୁ ବାହାସା ହେଇକି ସବୁ ଦୁ ଅ ଗାଁକୁ ପଳେଇ ଆସିଲୁ ନା। ଆଉ କଣ ଆମେ ବୁଝିପାରିବୁ ଆଉ ନା ଦେଖିପାରିବୁ ଆଉ କିଛି ଖାଲି ଯା ଟିକେ ଏଇ।
ଶୁଣିବା କଥା ଆଉ।
ଶୁଣିବା କଥା ଆଉ ଏ ସବୁ ଭଲ ମନ୍ଦ ଟିକେ ପଚାରିଲେ ଟିକେ ଭଲ ଲାଗେ। କଣ ଏଇ ଜୀବନରେ କିଏ କଣ ନେଇଯାଉଛି ସ୍ନେହ ସଧା ସବୁଠୁ।
ନା ଆଉ ଆଜି କଣ ଖାଇଥିଲେ ରୋଷେଇ ବାସ କଣ ହେ
ହଁ ହଁ ଖା ଖାଇଥିଲି ଯାହା ସବୁ ହେଇଥିଲା ପନିପରିବା ଉପରେ ଆଜି ବି ଆମିଷ ଆଜି। ବାର ଅଛି ଆମିଷ। ଆଜ୍ଞା ଆମିଷ ବି ହେଇଥିଲା ସବୁ ଖାଇଥିଲୁ ଆଉ।
ଆଉ ଏଇନା ରାତି ପାଇଁ କଣ ମାନେ ରୁଟି ଟି ହବ ନା ଅନ୍ୟ କିଛି?
କରେନି ଯାଉଚି ଅଟା ନା ଚକଟିବି ଆଉ କଣ ଭାବୁଚି ଟିକେ ସନ୍ତୁଳା ଟାଇପ ର କଣ ସନ୍ତୁଳା କରିଦେବି ଆଉ ସବୁ ପରିବା ପକେଇକି ଆଉ। ନା ଆମର ପ୍ରାୟ ରାତ୍ରି ଭୋଜନରେ ଏ ସନ୍ତୁଳା ନହେଲେ ଟିକେ ଭଜା। ଡାଲମା ଏଇ ସବୁ ଖାଦ୍ୟ ଆମେ କରୁ ଯେହେତୁ ରାତିରେ ଟିକେ
ଆପଣଙ୍କର ବେଶୀ ମାନେ ପ୍ରିୟ ଖାଦ୍ୟ କଣ?
ମୋର ବେଶୀ ପ୍ରିୟ ଖାଦ୍ୟ ହଉଚି ଭାତ ଅରୁଆ। ଅରୁଆ ଡାଲମା ଖଟା ଆମ୍ ଏଇ ସବୁ ମୋର ବହୁତ ଭ ଆ ବହୁତ ଭଲ ଲାଗେ ମତେ ଖାସ କରି ମନ୍ଦିର ମାନଙ୍କରେ ଯୋଉ ଭୋଜନ। ହୁଏ ଖାଦ୍ୟ ରନ୍ଧା ହୁଏ ଏତେ ସୁନ୍ଦର । ଆପଣଙ୍କୁ ଅବଡା
ମତେ ଅ ବଡା ବହୁତ ଭଲ ଲାଗେ ହେଲେ ଆମେ ତ କୋଉଠୁ ଆଣିକି ପାରୁନା। ପୁରୀ ଜଗା ଙ୍କ ଡୋରି ଯେବେ ଲାଗିବ ସେବେ ଯିବୁ ଖାଇବୁ ଆଉ ଅବଡା ଆଉ।
ସେ ଜୀବନରେ କଣ ଖାଇଚୁ ନାଇଁ?
ଆଉ ସବୁ ଆଜି ଆପଣ ସକାଳୁ କେତବେଳେ ଉଠୁଚନ୍ତି ଆପଣ ତ ଘର
ମୁ ଉଠୁଚି ଏ ରାତି ଚାର ଟା ରେ ଉଠୁଛି। ରାତି ଚାରିଟାରେ ଉଠିକି ଟିକେ ଦାଣ୍ଡ ଫାଣ୍ଡ ଖରକା ଖରିକି କରିଦଉଚି। ଗୋବର ପାଣି ପକେଇକି ତାପରେ ଆସିକି ମାନେ ଗାଧୁଆ ପାଧୁଆ କରିକି ସାନ ସାରିକି ଠାକୁର ଘର ପ୍ରବେଶ କରୁଚି ଠାକୁରଙ୍କ କାମ ସବୁ ସାରୁଚି। ପରେ ଯାଉଚି ରୋଷେଇ ଘରେ ରୋଷେଇ ଘର ସ ଆଜ୍ଞା ଆଜ୍ଞା ସବୁ କାମ ସବୁ ନିତ୍ୟ କାମ ସରି ତା ଦେହରେ ବି ଯୋଗ ଟିକେ ଯୋ ଗ ଅଭ୍ୟାସ ବି ରହିଚି ଯୋଗ ବି ଟିକେ କରୁଚି ଚଲାଚଲି ବି ଟିକେ କରୁଚି ନିତି ଦିନିଆ ଏଇଆ।
କଣ ସବୁବେଳେ ଖାଇବାକୁ ପସନ୍ଦ କରନ୍ତି ମାନେ
ସକାଳେ ସେମିତି କିଛି ନାଇଁ ରୁଟି ସନ୍ତୁଳା। ନହେଲେ ସୁଜି ଉପମା ନହେଲେ ସିମେଇ। ପରଟା ଏଇସବୁ ନର୍ମାଲ୍ ଖାଇବା ଆମେ ସବୁ ପସନ୍ଦ କରୁ ଆଉ। ନରମ ଖାଦ୍ୟ ଖାଇଲେ ପେଟ ପାଇଁ ବି ଭଲ। ତା ଧିଅରେ ଆମର ବି ବୟସ୍କ ଲୋକ ଘରେ ଅଛନ୍ତି ନା।
ଏତେ ଭଲ।
ଆଜ୍ଞା ଆଜ୍ଞା ଆମ ଘରେ ବି ବୟସ୍କ ଲୋକ ଅଛନ୍ତି। ଆମେ ପଖାଳ ବହୁତ ଭଲ ପାଏ ପଖାଳ ଆମେ ଓଡିଆ ଆଉ। ପଖାଳ ନ ଖାଇଲେ ଆମେ ଆଉ କଣ ଖାଇବା?
ଓ ପଖାଳ ସାଙ୍ଗରେ କଣ କଣ ମାନେ ସବୁ ମାନେ
ପଖାଳ ସାଙ୍ଗରେ ଟିକେ ଆଳୁ ଚକଟା ଆମ୍ବୁଳ ଝୋଳ ହେଲେ ତ ପୁରା ଚାଲିଲା ଆଉ। ତା ସାଙ୍ଗରେ ଭଜା ଟିକେ ବଢି ଚୁରା ଆଜ୍ଞା ଆଜ୍ଞା। ଯାହା ସବୁ ଘରୋଇ ଆମର ଗାଁ ଗହଳିରେ ହୁଏ।
ଆଜ୍ଞା ସେ ଆମେସ୍ ମନ ଅଛି ନା ଛୋଟ ବେଳେ ଆମେ ସବୁ ସାଙ୍ଗ ହେଇକି କେମିତି ଖାଉ?
ଆଜ୍ଞା ହାଁ ହାଁ ସେଇଦିନ କଣ କେବେ ଭୁଲି ହବ? ଯେତେବେଳେ ମନ ପଡେ ସେ ଦିନ ମାନେ ଅଭୁଲା ସ୍ମୃତି ହେଇକି। ସେ ସବୁ ରଇଯାଇଛି।
ଆଜ୍ଞା ସେ ଗୁରା ଆଉ କେବେ ଭୁଲି ହବନି ସେଟା କେବଳ ସ୍ମୃତିରେ ହିଁ ରହିଯାଏ।
ଆଉ ଏବେକା ଝିଅ ମାନେ ସବୁ କଣ ସାଙ୍ଗରେ ସବୁ ଖାଉଚନ୍ତି?
ନାଇ ଏବେକା ଝିଅ ତ କିଏ କଣ କିଏ କୁଆଡେ ଗଲେଣି। ଆଉ ସେ ବି ଆଗ ଭଳି କା ଆଉ ନାହିଁ ମିସି
ଏବେ ସବୁ ମାନେ, ଆଗେ କେମିତି ଆମେ ଖାଇଦେଇକି ଉଠି ଯିବୁ ଏକୁଟିଆ। ଆଉ ସେ ଏକଜୁଟ୍ ଭାଲିଆ ନାଇଁ।ଆମ ସବୁ ବଡ ବଡ ପରିବାର ସବୁ ଥିଲା। ହୁଁ କେତେ ସୁନ୍ଦର, ହସ, ଖୁସି ମଜା ମସ୍ତି ହୁଏ ।ସେସବୁ ବି ଆଉ ମାନେ ଦେଖ ସବୁ ଗାଁ ଗହଳିରେ ପ୍ରାୟ ମିଳୁନି। ପ୍ରାୟ ମିଳୁଛି ।
ନା, ଆଉ ଏଇନା ନାଇଁ, ଆଉ ସମସ୍ତେ କେତେ ବି କାହା ସହିତ ମିସି ନାହିଁ ସମସ୍ତେ, ସମସ୍ତଙ୍କ କାର୍ଯ୍ୟରେ, ବ୍ୟସ୍ତ ରହୁଛନ୍ତି।
ହଉ ଆପଣଙ୍କ ଶୁଣନ୍ତୁ, ଆଜ୍ଞା ଆଜ୍ଞା।ମତେ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଖୁସି ଲାଗିଲା। କିନ୍ତୁ ସତରେ ମତେ ଏଇଟା ଶୁଣିକି ବି ବହୁତ ଦୁଃ ଦୁଃଖ ବି ଲାଗିଲା ।ଆପଣଙ୍କ ମା ପତି ଟିକେ ଧ୍ୟାନ ଦେବେ। ତାଙ୍କ ଦେହ ପ୍ରତି ଟିକେ, ମୋତେ ଆପଣଙ୍କ ସାଙ୍ଗରେ କଥା ହେଇକି ଟିକେ, ଭଲ ଲାଗିଲା।
ଆଉ କେତେବେଳେ ସୁବିଧା ହଲେ, ଫୋନ କରି ବେ ।ଆଜ୍ଞା, ନମସ୍କାର। ନମସ୍କାର